ହ୍ୟାଲୋ।
ହଁ ଆରେ କେବେଠୁ ତ କଥା ହେଇନି ତୋ ସହିତ କେମିତି ଅଛୁ?
ହୁଁ ଭଲ ଅଛି କହୁନୁ।
ଆଉ ଆଜି ଦିନଟା ତୋର କେମତି ଗଲା?
ଅଛି ହଁ ଭଲ ସେଇ ସକାଳୁ ସେ ଯୋଉ ହଁ କହ।
ତୋ ଦିନଟା ଆଜି କେମତି ଗଲା ସେୟା ପଚାରୁଥିଲି ଆଉ।
ସକାଳୁ ଉଠିିକି ଟିକେ ଜଳଖିଆ କରିକି ସକାଳୁ ଚା ବିସ୍କୁଟ ହେରିକା ଖିଆଖିଇ କରିକି ଯାଇଥିଲି ହାରି କ୍ରିକେଟ ଖେଳିବାକୁ। ଖେଳାଖେଳି କରିକି ଆସିଲା ପରେ ବସଥିଲି ଘରେ। ଟିକେ ଜଳଖିଆ ଆଣି ଖିଆଖିଇ କରିକି ବାଗା ବାଗି କରିକି ଟିକେ ପଢାପଢି କରିୁଥିଲି ଆଉ।
ଜଳଖିଆ କଣ ଖାଇଲୁ?
ଜଳଖିଆ ମୁଁ ଯାଇଥିଲି ବରା ତରକାରୀ ଆଣିକି ଖାଇଲି। ତମର ବରା ତରକାରୀ ଭଲ? ହଁ ଭଲ ବରା ତର କାରୀ ମିଳେ। ଟେଷ୍ଟ ବି ଭଲ। ସ୍ଵାଦ ଭଲ ତ ସବୁବେଳେ ଆଣିକି ଗୋଟେ ଜାଗାକୁ ଖାଏ ସେଠୁ ଯାଇଁକି ଆଣିଥିଲି ଆଜି ଆଉ।
ଆଚ୍ଛା ଆଚ୍ଛା। ମୁଁ ତ ଆଜି ଅ ଜଳଖିଆରେ ଇଟିଲି ତରକାରୀ ଖାଇଛି।
ଇଟିଲୀ ତରକାରୀ ନା ଆଉ ଭଲ ସବୁ ଆଉ।
ଆଉ ଖେଳିକି ଆସିଲା ପରେ ଏକା ପଢାପଢି ଚାଲିଛି।
ହୁଁ ପଢାପଢି କଲା ପରେ ପୁଣି ଏଇକା ମଧ୍ୟାହ୍ନ ପର୍ଯ୍ୟନ୍ତ କରିକି ତ ଆସିଛୁ ଆଉ ବସିଛୁ ଏଇକା ଟିକେ ଆଉ।
କଣ ଖାଇଲୁ ଖରାବେଳେ?
ଖରାବେଳେ ଘରେ ହେଇଥିଲା ଭାତ, ଡାଲମା ଶାଗ ଭଜା ଆଉ ପାମ୍ପଡ଼ ଆଉ।
ଭଲ ଭଲ ଖାଇବା ତ ହେଇଥିଲା।
ହଁ ଭଲ ହେଇଥିଲା ପେଟେ ଖାଇ ଦେଇକି ବସିଛି ଏଇକା ଟିକେ ଆଉ। ଭାବୁଛି ଶୁଆଶୁଇ କରିବାକୁ ଯିବି ଆଉ।
ଭଲ ଭଲ ଆ ମୁଁ ତ ଆଜି ସକାଳୁ ଉଠି ଆ ଗାଧେଇଲି ଗାଧେଇଲା ପରେ ସବୁ ନିତ୍ୟକ୍ରମ ସାରି ମନ୍ଦିର ଗଲି ଆଜି ଗୁରୁବାର ଥିଲା। ଆ ତ ମନ୍ଦିର ଗଲା ପରେ ମନ୍ଦିରରେ ମୁଣ୍ଡିଆ ମାରିକି ଆସି ଜଳଖିଆ କଲି ଇଟିଲି ତରକାରୀ।
ହଁ।
ଇଟିଲି ତରକାରୀ ଖାଇ ସାରିଲା ପରେ ଘର କାମରେ ମାଆ କୁ ଟିକେ ସାହାଯ୍ୟ ଜ କଲି ଆ ଘର କାମ ସରିଲା ପରେ ଟିକେ ମାର ମୋ ତ ଅ ଏମତି ବସି ଟିକେ ଗପୁଥୁଲୁ। ଗପିଲା ପରେ-ଏ-ମ୍ ତାପରେ ସମୟ ବି ହେଇଗଲା ଖରା ବେଳ ଖାଇବାର। ତ ସବୁ ବାହ୍ କି କାମ ଯାହା ଥିଲା ଟିକେ ସାରିଲୁ। ସିଏ ବି ସାରିଲା, ମୁଁ ବି ସାରିଲି ତାପରେ ବସିକି ଖାଉ। ଥିଲୁ ଖରା ବେଳ ଖାଇବା ଆମର ଆଜି ହେଇଥିଲା ଉ ପଖାଳ ଭାତ ଦହି ପଖାଳ ଯୋଉ
ହଁ ହଁ।
ଭଲ ଲାଗେନି ଦହି ପ
ହଁ ଦହି ପଖାଳ ତ ଖରା ଦିନ ସବୁଠୁ ଭଲ ଆଉ।
ହଁ ତ ଦହି ପଖାଳ ଖାଇଲି ତା ସହିତ ବାଇଗଣ ଭଜା, ଆଳୁ ଭଜା ଆ-ଆ- ମ୍। ଆଉ ଆମର ହେଇଥିଲା ଆଜି ଆଜି ତ ପିଆଜ ରସୁଣ ହବନି ଗୁରୁବାର ବୋଲି। ଆଳୁ ଚକଟା ହେଇଥିଲା। ଆଉ ଟିକେ ଉ-ଉଁ ଲେମ୍ବୁ ଲଙ୍କା ଚକଟି ଦେଇଥିଲୁ। ସେଇଥିରେ ତ ଭାତ ଉଠିଗଲା ଆଉ।
ବଢିଆ ଖାଇବା ହେଇଚି ଆଉ।
ହଁ ହଁ ବହୁତ ବଢିଆ। ପଖାଳ ଖାଇଦେଲାଠୁ ଯୋଉ ନିଦ ଖୁଁ ଏ ଗରମରେ। ପଖାଳ ଖାଇ ଶାନ୍ତି ଲାଗୁଛି। ଥାଇଲାଣ୍ଡୁ ଏ
ହଁ ପଖାଳ ଖାଇକି ଶୋଇ ପଡିବ ଶାନ୍ତିରେ।
ହଁ ଏଇକା ସେ ଖାଇକି ଉଠ ଉଠି ଆମେ ଏକ ଖରା ବେଳେ ଖାଇକି ଉଠିଲୁ ଯେ। ଦେଖିଲା ବେଳକୁ ଖରା ଥିଲା ଏତେ ଜୋରେ ଅଚାନକ କଣ ହେଲାନା ବାଦଲ ଫାଦଲ ଘୋଡେଇ ଆସିଲା। ମୁଁ କହିଲି କଣ ଅଚାନକ ଏମିତି ଖରା ଥିଲା ସୂର୍ଯ୍ୟଙ୍କ ତାପ ଏମିତି ଥିଲା ଦେଖିଲା ବେଳକୁ ଅଇକା ଯୋଉ ବର୍ଷା ହେବା ଭଳିଆ ଦେଖା ଯାଉଛି। ତମର ସେପଟେ ପାଗ କେମିତି?
ହଁ ତ ଏଇ କାଳବୈଶାଖୀ ଭଳିଆ ହଉଛି ସବୁବେଳେ ଆଉ। ଛି ବର୍ଷା ଉଠେଇକି ଅଛି, ନା ହେଇନି ହବ ବୋଧେ।
ନା ଆମର ବି ହେଇନି କିନ୍ତୁ ପୁରା କଳା ମେଘ ପୁରା ଢାଙ୍କି ଦେଇଛି ଆକାଶ ସାରା। କେଜାଣି ବର୍ଷା ହବ କି କଣ, ଏମିତି ବର୍ଷା ହଉ ବି ନାହିଁ। ଆଉ, ଯଦି ହଉଛି ଏତେ ଅଳ୍ପ ହଉଛି ଯେ ସିଏ ଆହୁରି ଗରମ ହଉଛି।
ହ ସେଇତ ଅବସ୍ଥା ଚାରିଆଡେ ଆଉ। ଆଉ ଆଜି ଆଜି ଶିବ ପାର୍ବତୀ ବିିବାହ ଜାଣି
ହଁ ଆଜି ଶୀତଳ ଷଷ୍ଠୀ ଜାଣିଛି। ସେଇଥିପାଇଁ ତ ଆଜି ବି ମନ୍ଦିର ଯାଇଥିଲୁ ନା ପୂଜା କରିବାଙ୍କୁ ବିବାହ ଥିଲା ବୋଲି।
ହୁଁ ଆମର ଏଠି ଶିବ ମନ୍ଦିର ଘର ପାଖରେ ଅଛି ଗୋଟେ। ହଁ ଯାଉ ସେ। ଟିକିଏ ସବୁବେଳେ। ଆଜି ସେପଟେ ଆମର ଗାଧେଇ ସାରିଲା ପରେ ମୁଁ ଯାଇଥିଲି ମନ୍ଦିର। ଶିବ ପାର୍ବତୀ ବିବାହ ପାଇଁ ବହୁତ ଲୋକ ଆସିଛନ୍ତି ମନ୍ଦିରକୁ। ପ୍ରବଳ ଭିଡ଼ ହେଇ ଆଜି ହଁ ସଜାସଜି ହେଇଥିଲା। ପ୍ରବଳ ଭିଡ ନନା ଦିଟା ଖଣ୍ଡେ ଥିଲେ ମାନେ ଜଣଙ୍କୁ ତା ଧେରେ ସମ୍ଭାଳି ହବନି ଏତେ ଭିଡ଼। ଏଇଠି ବି ଆମର ଭଲ ବଡ ଆକାରରେ ବି କରନ୍ତି ଶିବ ପାର୍ବତୀ ବିବାହ। ଆଜି ବି ହଁ ଏଠି ବଢି଼ଆ ଚାଲିଥିଲା ସଖାଳୁ ସବୁ ଲୋକ ପୋକ ଆସିଥିଲେ ଭୋଗ ଫୋଗ ହେଇଥିଲା। ସକାଳୁ ଭୋରୁ ସବୁ ଶିବଙ୍କର ମାଇକିରେ ଗୀତ ଫିତ ବାଜୁଥିଲା। ସକାଳୁ ପୁରା ଆଜି ଏଠିକାର ମାହୋଲ ଟା ଭଲ ଅଛି।
ପୁରା ମହୋତ୍ସବ ଭଳିଆ ଲାଗୁଥିବ ଆଉ।
ହଁ ଆମ ଶିବ ମନ୍ଦିରକୁ ତିରିଶ ବର୍ଷ ହେଇଗଲାଣି ପ୍ରତିିବର୍ଷ ଠାକୁରଙ୍କ ପାଖରେ ଭଲ ବଡ଼ ଆକାରରେ କରା ହୁଏ।
ଯାହା ହଉ ଭଲ ଲାଗୁଥିବ ଯାହାବି ହଉ ଗୋ ଟେ ଠାକୁରଙ୍କର ଗୋଟେ ମହୋତ୍ସବ ଭଳିଆ ହେଲେ ଲୋକ ବି ଖୁସି ଥିବେ ପରିବେଶ ବି ଭଲ ଥିବ ଅ ଆଉ ସେଠି ଏତେ ବଡ କାରଣ ହଉଛି ତ ନିଶ୍ଚୟ ଆଉ ଭୋଜିର ବି ବନ୍ଦୋବସ୍ତ ହେଇଥିବ।
ହଁ ଆଜି ରାତିରେ ପା ଭୋଜି ହବ ଆମର ଏଠି।
ଆଉ ସତରେ ଭୋଜି ହବ?
ହଁ ବା ଆଜି ଭୋଜି ହବ ବଡ ଆକାରରେ ଭୋଜି ହବ ସବୁ ଆମ ଘର ପାଖରେ ଯେତିକ ଲୋକ ଅଛନ୍ତି ପାଖାପାଖି ସତୁରୀରୁ ଶହେ ଲୋକ ସବୁ ଆସିବେ ଖିଆପିଆ କରିବାକୁ ବଡ ଆକାରରେ ଭୋଜି ହଉଛି।
ତାହେଲେ ତ ଚାନ୍ଦା ନେଇଥିବେ ନା ନାଇଁ ସେ କେମିତି କରୁଛନ୍ତି କେମିତି?
ପରିବାର ପିଛା ଅଂ ଦୁଇଶହ ଟଙ୍କା ନିଆ ହଉଛି ଆଉ ଯାହା ମନ୍ଦିର ରୁ ଦାନ କରାହଉଚି ଆଉ ଲୋକମାନେ ଆଗରୁ ଯୋଉ ମନ୍ଦିରକୁ ହଁ ପଇସା ର ରଖା ହେଇଥିଲା ସେଇଥିରେ ଖର୍ଚ୍ଚ ହବ।
ମନ୍ଦିର ଫାଣ୍ଡିରୁ?
ହଁ।
ଆଚ୍ଛା ଆଚ୍ଛା ତା ହେଲେ ଆଜି ପୁରା ସଜାସଜି ହେଇକି ପୁରା ବହୁତ ବଡ଼ ଆକାରରେ ହବ ତାହେଲେ ଆଉ।
ହୁଁ ଆଜି ପୁରା ବଡ଼ ଆକାରରେ ହଉଛି। ନା ମୋର ଖାଇବା ଗୁଡ଼ା ବି ବହୁତ୍ ଭଲ ହଉଛି ଶୁଣିଲେ ତତେ ଭାରି ଲୋଭ ଲାଗିବ।
କଣ କଣ ଜଲଦି କହ।
ଆମର ପୁରୀ ହବ ଆଉ ବୁଟ ଡାଲି ଆଳୁ କଖାରୁ ତରକାରୀ ଆଉ ଖୀରି ଆଉ ବେସନ ତରକାରୀ ଆଉ ଛୁଙ୍କ ତରକାରୀ ଆଉ ଖଟା।
ବାପ୍ ରେ ଏତେ ପ୍ରକାରର ଖାଇବା ହବ।
ହଁ ଆଜି ପୁରା ବଡ଼ ଆକାରରେ ହଉଛି। ପ୍ରବଳ ଭଲ ଭଲ ଖାଇବା ହବ ଆଜି ସବୁ ମଜାମସ୍ତି ପେଟେ ଖାଇବୁ ଆଜି ଯାଇଁକି ସବୁ।
ସବୁ ପରିବାରର କଣ ସମସ୍ତେ ଯିବେ ନା ନାଇଁ ସେମିତି କିଛି ନାଇଁ ଜଣେ ଯିବେ ନା ସମସ୍ତେ ଯିବେ?
ନାଇଁ ସମସ୍ତେ ସହ ପରିବାର ସହିତ ସବୁ ଯିବେ।
ଯୋଉମାନେ ଚାନ୍ଦା ଦେଇଚନ୍ତି ସେଇମାନେ ଯିବେ ସବୁ ପରିବାର ସହିତ ଆଉ।
ହଁ ହଁ। ଆଉ ତାପରେ ବି ଆମର ବାହାରୁ ବି ଆମର ବହୁତ୍ ଲୋକ ଲୋକ ଅଛନ୍ତି ଯୋଉମାନେ ପଇସା ଦେଇକି ତାଙ୍କ ସ୍ବ ଇଚ୍ଛାରେ ମିଶିଛନ୍ତି। ସେମାନେ ବି ଆସିବେ ରାତିରେ ବହୁତ୍ ଭିଡ଼ ଫିଡ଼ ହବ। ମନ୍ଦିର ତ ଲାଇଟ ଫାଇଟ ରେ ସଜା ହେଇଛି ପୁରା ଭଲସେ ଲିଚୁ ଲାଇଟ୍ ରେ
ଆଉ ଆଉ ତମର ଯୋଉ ଏତେ ସାରା ଅ ପ୍ରସ୍ତୁତି ହବ ଖାଦ୍ୟ ସାମଗ୍ରୀର ସେ ସବୁ କଣ ତମେ ମାନେ ସେଇ ମନ୍ଦିରରେ କରିବ ନା କିଏ କାହାକୁ ମାନେ ଦେଇଛ କି ସେମାନେ କରିକି ଆଣିବେ।
ନା ନା ଆମର ସବୁ ନିଜର ମନ୍ଦିରରେ ଆମର ବି ଯେତିକି ହଣ୍ଡା ହଣ୍ଡି ସବୁ ଆମେ ଆଣିକି କିଣା କିଣି କରି ରଖେଇଛୁ ମନ୍ଦିରର ତ ଆମକୁ ଗ୍ୟାସ ଫ୍ୟାସ ସିଲିଣ୍ଡର ସବୁ ଅଛି ଆମର ରୋଷେଇଆ ସହିତ କଥାବାର୍ତ୍ତା ହେଇ ଆମେ କାଲି ରାତି ଚିଠା ନେଇଆଇଥିଲୁ
ଆଚ୍ଛା।
ଆଜି ସକାଳୁ ଆମର ବଡ଼ ଭାଇ ଜଣେ ଦି ଜଣ ଯାଇକି ସବୁ ଜିନିଷ ରାସନ୍ ସାମଗ୍ରୀ ଆଉ ଯାହା ପରିବା ପତ୍ର ଲାଗିବ ସବୁ ଯାଇକି ନେଇ ଆସିଛନ୍ତି।
ଆଚ୍ଛା ଆଚ୍ଛା।
ସବୁ ଜିନିଷ କିଣା କିିଣି ହେଇସାରିଲାଣି ସନ୍ଧ୍ୟା ଚାରିଟା ପାଞ୍ଚଟା ପାଖାପାଖି ରୋଷେଇଆ ଆସିଗଲେ ଆମର ପ୍ରସ୍ତୁତି ଷ୍ଟାର୍ଟ୍ ହବ ଆଉ ତ ଆମର ଏମିତି ହେଲେ ପୁରା ମଜା ଆମେ ଛୁଆମାନେ ଆମର ସାଙ୍ଗମାନେ ଆମେ ତ ସବୁ ଯାଇ ସେଠି ମହିର ଖେଳାଖେଳି କରିବୁ ପରିବା କଟାକ କଟି ହବ ଆମେ ସେଠି ରହିବୁ କେତେ କାମ ହବ ସେଠି ସବୁ ବୁଝାବୁଝି କରିବୁ ପୁରା ମଜା ମସ୍ତିରେ ଆଜି ସନ୍ଧ୍ୟା ବେଳଟା ରାତିଟା ଯିବ ଆଜି ଆପଣଙ୍କ
ରୋଷେଇଆ ଦେଲେ ଆସୁଛନ୍ତି ନା ରୋଷେଇ କରିବାକୁ।
ହଁ ହଁ ତ ସେ ଦି ଜଣ ଖଣ୍ଡେ ଆସିବେ ନହେଲେ ଏତେ ଲୋକଙ୍କ ଖାଇବା କଣ ଆମେ କରିପାରିବୁ।
ଠିକ୍ କଥା।
ଆସିଲେ ରୋଷେଇ ଫୋସେଇ‌ କରିବେ କ୍ଷୀରି ଟା ତ ଜାଣିଛୁ ଟାଇମ ଲାଗେ ଟିକେ ହବାକୁ କି ସେଥି ପାଇଁ କି ଜଣଙ୍କ ପୁରା ରହିିବାକୁ ପଡ଼ିବ ସେଠି। ହଁ କ୍ଷୀରି ପାଖରେ ଜଣ ପରେ ରହିବାକୁ ପଡ଼ିବ ଜଗିକି ଯେମିତି ସେ ନ ଲାଗିଯାଉ ଆଉ ଏତେ ଲୋକଙ୍କର ଖାଇବା ହଉଛି କ୍ଷୀରି ଟା ବି ଯାହା ବି ହେଲେ ଟିକେ ଭଲ ସେ ଦେଖିକି କରିବାକୁ ପଡ଼ିବ। ଆଉ କ୍ଷୀରି ତ ସମସ୍ତଙ୍କୁ କର ମନପସନ୍ଦ।
ମୁଁ ତ ତ ତମର ସବୁ ଖାଦ୍ୟର ଅ ବିବରଣୀ ଶୁଣି ମୋତେ ତ ଇଚ୍ଛା ହେଲାଣି ଯାଇକି ଯିବାକି ଖାଇବାକୁ ଏତେ ଭଲ ଭଲ ଖାଇବା ହଉଚି ସ୍ଵାଦ ନିଶ୍ଚୟ ଥିବ ମନ୍ଦିର ର ଖାଦ୍ୟ ମାନେ ନିଶ୍ଚୟ ସ୍ଵାଦ ଥିବ। ଦେଖିବି ଯଦି ଆର ବର୍ଷକୁ ମୁଁ ଅ ଥିବି ଘରେ ଥିବି ନିଶ୍ଚୟ ଭାବରେ ମୁଁ ସେଠିକି ଯିବି ଆଉ ଏମିତିଆ ଭୋଜନକୁ ନିଶ୍ଚୟ ଭାବରେ ଖାଇବି ନା ଛାଡ଼ିବା ର ନାଇଁ। ନାଇଁ ଏମିତି ଏଥରକ ତ ଯାଇ ହବ ହବନି ଏ ମୁଁ ଟିକେ ବ୍ୟସ୍ତରେ ରହିଯାଇଛି ତଥାପି ଚେଷ୍ଟା କରିବି ଆର ବର୍ଷକୁ ଯିବି ଆଉ ଏ ଭୋଜନର ଲୁପ୍ତ ଉଠାଇବି
ହଁ ଆର ବର୍ଷ ଆସିଲା ଆହୁରି ମଜା ମସ୍ତି କରି ଖିଆ ପିଆ କରିବି ସ ତା ପାରେ ଆମର ସବୁ ଚାଲିଯାଉଛୁ ଆଉ ତରକାରୀ ଫରକାରୀ ଦି ତିନି ପ୍ରକାରର ଯାହା ତ ହବ ଆଉ ପୁରୀ ପୁରୀ ଛଣା ହବ ପୁରୀ ତ ମୋର ତ କହିବାକୁ ଗଲେ ବହୁତ ପସନ୍ଦ ପୁରୀ
ହଁ ଏଇଟା ତ ମୁଁ ଜାଣିଛି ଆଉ
ଖାଇି ମୁଁ ତୀକାର ହେଲେ ବି ଖାଇଦବି ଫରିବେ ବି ଖାଇଦେି ମୁ ପ୍ରବଳ ପସନ୍ଦ କର ମୋର।
ଭଲ ଭଲ ନାଇଁ ଏମିତି ବି ଗୋଟେ ମହୋତ୍ସବ ହେଲେ କୌଣସି ଜାଗାରେ ଭଲ ଲାଗେ ପରିବେଶ ଟା ଭଲ ଲାଗେ ଲୋକଙ୍କ ସହିତ ବି ମିଶାାମିଶି ହେଲେ ଲୋକଙ୍କ ଚିହ୍ନା ପର୍ଚ ହୁଏ ଭଲ କଥା। ତାହେଲେ ରାତିରେ ତମର ଆଜି ଏହି
ହଁ ରାତିରେ ହବ ଏମିତି ସବୁ ଆଉ ହଁ ସବୁ ଲୋକ ବି ଆସିବେ ମଜାମଜ ହବ ଆଉ ଲୋକ ସବୁ ଆସି କଥାବାର୍ତ୍ତା ବୁଲାବୁଲି ମନ୍ଦିରରେ ପୂଜା। ଆଜି ଦିନଟା।
ସଧ୍ୟା ବେଳେ ତାହେଲେ କଣ ସବୁ ଅଛି କାହିଁକ ସେଟ ତ ହେଲା ବବେଳକୁ ଖାଇଲା ବେଳକୁ ଯାଇକି ରାତି ସନ୍ଧ୍ୟା ବେଳେ ପୁଣି କଣ ଅଛି କାର୍ଯ୍ୟକ୍ରମ ନା ନାଇଁ ସନ୍ଧ୍ୟା ବେଳଠୁ ରୋଷେଇ କାର୍ଯ୍ୟରେ ବ୍ୟସ୍ତ ରହିଯିବ।
ହ ସନ୍ଧ୍ୟା ବେଳେ ତ ରୋଷେଇ କାର୍ଯ୍ୟ ତ ସବୁ ଲାଗିବି ରୋଷେଇ ଆମେ ତ ଭାବିଛୁ କୀର୍ତ୍ତନ କୀର୍ତ୍ତନ କରିବୁ ବୋଲି। ହଁ ତ ଆମ କୀର୍ତ୍ତନର ଏଇଠି ଗୋଟେ ଗୋଷ୍ଠୀ ଅଛୁ ଆମେ ଆମେ ଭାବିଛୁ କୀର୍ତ୍ତନ ଭରିକା ଖରାକରି କରିବୁ। ତାପରେ କୀର୍ତ୍ତନ ପୀର୍ତ୍ତନ କଲା ପରେ ଆ ଦେଖିବୁ ତାପରେ ଖାଦ୍ୟ ପ୍ରସ୍ତୁତ ହେଇଯାଇଥିବ ଯଦି ଖିଆ ପିଆ। ନହେଲେ ମଝିରେ ଟିକେ ବୁଲାବୁଲି ଆଉ ଟିକେ ମଜାମସ୍ତି। ଆଉ ରୋଷେଇଆ ମାନଙ୍କ ପାଇଁ ତ ଚାହା ଫା ଆସେ ତ ଆମେ ବି ଆମ ମାନଙ୍କ ପାଇଁ ସବୁ ଚା ଫା ଆଣିକି ପିଆ ପିଇ କରୁ।
ଯାଉ ତାହେଲେ ଆଜିର ସନ୍ଧ୍ୟା ବେଳଠୁ ରାତି ଯାଏଁ-ଏ-ଏ ପୁରା-ଆ-ଆ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିବ ସବୁ।
ହଁ ହଁ ଆଜି ପୁରା-ଆ -ଆ ପୁରା ତ ବ୍ୟସ୍ତଉ ସମୟ ନାହିଁ ଅଲଗା ଜାଗା କଣ କିଛି କରିବା
ଏବେ ଯାହା ଟିକେ ମିଳିଛି ସମୟ ଟିକେ ଗଡପଡ ହବାକୁ, ଟିକେ ଉ ବସିବାକୁ ଶୋଇବାକୁ ତାହେଲେ ସନ୍ଧ୍ୟା ବେଳୁ ତ କାମରେ ଲାଗିବ ଆଉ।
ହଁ ଯାହା ବିଲେ କାମ ଲାଗିବାକୁ ପଡିବ।
ତମର ଏତେ ଲୋକ ଆସନ୍ତି ସବୁ ଖାଦ୍ୟ ସ ଖାଦ୍ୟ ସାମଗ୍ରୀ କଣ ତମର ସବୁ ମାନେ-ଏ-ଏ ଇ ଠିକ ସେ ହେଇଯାଏ?